ଉ ହଁ ସାଙ୍ଗ ଶୁଭ ସକାଳ। ହଁ ମୋର ସବୁ ଭଲ ଆଉ ତୋ ଖବର କଣ।
ହୁଁ ମୋର ତ ସବୁ ଭଲ ଆରେ ସାଙ୍ଗ ଆଜି ତ ମୁହଁରେ ବହୁତ ହସ ଦେଖାଯାଉଛି କଣ ହେଇଛି। କିଛି ସ୍ପେଶାଲ ହେଇଛି କି ଏତେ ହସୁଛୁ ଯେ କଣ ପାଇଁ କା ମତେ ଲାଗୁଛି ତୁ ଖୁସି ଅଛୁ କଣ ହେଇଛି।
ନା ସାଙ୍ଗ ସେମିତି କିଛି ଭଲ ବଡ କଥା ନୁହେଁ। ଆଜି ସକାଳୁ ସକାଳୁ ମୋ ମା ବୋହୁତ ଗରମ ଚା ଦେଲେ ନା ସେଇଟା ପିଇକି ବହୁତ ମଜା ଆସିଗଲା ବହୁତ ଦିନ ପରେ ସବୁ ସମସ୍ତେ ମିଶିକି ଖାଇଲୁ। ସେଥିରେ ମନଟା ପୁରା ଖୁସି ଲାଗିଲା ଆଉ ସେଥିଲାଗି ଆଜି ବୋଉ ବହୁତ ହସୁଛି
ଚା ପିଇ କି ଏତେ ଖୁସି ହେଇଯାଉଛୁ ସେଇ କଥା ମୁଁ ଭାବୁଛ ତୁ ଏଇ ଚା ଆଉ ଛୁନା ଚୁରା ଖାଇକି ଏତେ ଖୁସି ହେଇଯାଉଛୁ ନାଇଁ ଭଲ କଥା ସତରେ ଛୋଟ ଛୋଟ ଜିନିଷରେ ଏତେ ଖୁସି ମିଳିପାରେ ସେଟା ବହୁତ ଭଲ କଥା ତା ପାଇଁ ହଁ ଆଜିକାଲି ଲୋକମାନଙ୍କୁ ଶି ସବୁବେଳେ ଖରାପ ଭାବୁଛନ୍ତି ଚିନ୍ତାରେ ରହୁଛନ୍ତି କେତେ କଣ ଖରାପ ଜିନିଷ ଚିନ୍ତା କରୁଛନ୍ତି। କିନ୍ତୁ ତୋଠୁ ଏଇଟା ପ୍ରେରଣା ତାଙ୍କୁ ନବା କଥା କି ଛୋଟ ଛୋଟ ଜିନିଷରେ ଏମିତି ଚାହା ପିଇକି ବି ଖୁସି ହେଇପାରନ୍ତି। ମଣିଷ
ହଁ ସାଙ୍ଗ ଠିକ୍ କହିଲୁ ଆମକୁ ସବୁବେଳେ ଏମିତି ଛୋଟ ଛୋଟ କଥାରେ ଖୁସି ହେବା ଦରକାର କାରଣ। ଆଜିକାଲି ଦୁନିଆରେ ଆମେ ସବୁବେଳେ ଖାଲି ବଡ ମୋବାଇଲ ବଡ ବାଇକ ବଡ ଚାକି ରୀ ଏଇ ପରି ସକାଳର ଥଣ୍ଡା ପବନ ଆଉ ପକ୍ଷୀର ଡାକ ଆଉ ଘର ସାମ୍ନାରେ ଫୁଲ ଫୁଟିଥିବ ଏଇସବୁ ଦେଖିବାକୁ ଖୁ ମାନେ ଏଇ ସବୁ ଦେଖ ଦେଖିବା ପାଇଁ ଆମେ ଜମା ସମୟ ଦେଉନୁ କି ଆମେ ପ୍ରକୃତି କି ଉପଭୋଗ କରିପାରୁନୁ ସେଥିଲାଗି ତ ଆଜି ମଣିଷ ପାଖରେ ସବୁ କିଛି ଥାଇକି ବି ତାକୁ ଖୁସି ବି ଲାଗୁନି କହୁନୁ
ହୁଁ ଠିକ କହିଲୁ ସତରେ ଆମେ ସବୁ ଯୋଉ ବାଇକ କୁ ଚାକିରି ଆଉ ଘର କରିବା ସବୁ ବଡ ମୋବାଇଲ ଧରିବା ସବୁ ଆମେ ଏମତି ଲୋକଙ୍କ ପାଇଁ ଦେଖୁ ଦେଖିବାକୁ କି ନିଜକୁ ଇଏ କରିବାକୁ ସବୁବେଳେ ଏଇ ପଛରେ ସବୁ ଦୌଡି ଦୌଡି ଆମେ ସବୁବେଳେ ଚି ଚିନ୍ତାରେ ରହୁଛେ ଖୁସି ହେଇ ପାରୁନେ ନିଜକୁ ସମୟ ଦେଇ ପାରୁନେ ଘରକୁ ସମୟ ଦେଇ ପାରୁନେ। ଏଇଟା ବହୁତ ଆଜିକାଲି ଦୁନିଆ ପାଇଁକା ବହୁତ ଦୁଃଖର କଥା ଜାଣିଛୁ ମୁଁ ନା କାଲି ଯେତେବେଳେ ଯାଇ ଥିଲି ବଜାରକୁ ମୁଁ ଗୋଟେ ଛୋଟ ପିଲା ଟାକୁ ଦେଖିଥିଲି ହେଲା ଶୁଣୁ ମୁଁ ଗୋଟେ ଛୋଟ ପିଲାଟାକୁ ଦେଖି ଥିଲି ସେ ତା ବାପାଙ୍କ ହାତ ଧରିକି ନୁହଁକି ଆଇସ୍କ୍ରିମ ଖାଉଥିଲା ତାର ହସ ଦେଖି। ମୋର ମନ ବହୁତ ଖୁସି ଲାଗିଲା ଜାଣିଛୁ। ସେ ମୋର ବି ଛୋଟ ଛୁଆ କଥା ମନେ ପଡିଗଲା ମୁଁ ବି ଏମିତି ଆଇସ୍କ୍ରିମ ଖାଏ। ହଁ ଠିକ୍ କହିଲୁ ଯେ ଆଉ କଣ
ହଁ ମୁଁ ବି ସେମିତି ଗୋଟେ ଦିନ ମୁଁ ଗୋଟେ ବୁଢା ଲୋକଟାକୁ ରାସ୍ତା ପାରି କରିବାରେ ସାହାଯ୍ୟ କରିଥିଲି। ଆଉ ସେ କେବଳ ମତେ କହିଥିଲା ଧନ୍ୟବାଦ ଝିଅ କିନ୍ତୁ ସେଇ ଦୁଇ ସବ୍ଦରେ ପୁରା ମୋର ଦିନଟା ହିଁ ଖୁସି ହେଇଯାଇଥିଲା କାରଣ ଏମିତି ଆମେ ହିଁ କୋଉଠି ବୁଢା କି କିଏ ଯିଏ ବି ତାଙ୍କ କାମ କରିପାରୁନଥିବେ ସେମା ସେମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ସେମାନଙ୍କୁ ସାହାଯ୍ୟ ତାଙ୍କ ଆଶ ହିଁ ଆମକୁ ବହୁତ ସାରା ଖୁସି ମିଳିବ କହୁନୁ।
ହୁଁ ସାହାଯ୍ୟ ହିଁ ହଉଛି ମଣିଷର ପରମ ଧର୍ମ ଠିକ କହିଲୁ ତୁ। ଖୁସି ପଇସାରେ ନାହିଁ ଭାବନରେ ଅଛି ବୋଲି ଲାଗୁଚି ନା।
ହଁ ଠିକ୍ କଥା କହିଲୁ କାରଣ ଗୋଟେ ସାଙ୍ଗର
ହଁ ଠିକ କହିଲୁ ତ ଆଜି
ସବୁ କିଛି ଯଦି ଆମେ ପଇସାରେ ଭାବିବା କିନ୍ତୁ ଆଜିକାଲିି ଏ ସବୁ ଜିନିଷ ଆମେ ପଇସାକୁ ଧରିକି ଭାବିବା ତାହେଲେ ଆମ ଜିନିଷ ଆମେ ସାହାଯ୍ୟ କରିବା କଣ କେମିତି କରିବା ସେଟା ଆମେ ଭୁଲିଯିବା ସେଟା ଆମେ ମଣିଷକୁ ଆମକୁ ସେ ପଇସା ହିଁ ମଣିଷଠୁ ମଣିଷକୁ ଦୂରକୁ ନେଇ ନେଇ ଯାଉଛି ନା।
ହଁ ସାଙ୍ଗ ଠିକ୍ କହିଲୁ ଆଜି କାଲି ତ ସେଇଟା ଚାଲିଚି ହେଲେ ଆମେ ହଁ ଠିକ୍ କହିଲୁ ଆଜିକାଲି ତ ସେଇଟା ଚାଲିଚି କିନ୍ତୁ ଆମେ ସେଇ ଟା ନ କରିକି କେମିତି ଆମେ ଗୋଟେ ଛୋ ଉଃ ଆମେ କୋଉ ଆମ ସାଙ୍ଗମାନଙ୍କ ପାଖକୁ ଫୋନ୍ କଲ୍ କରିଦବା କି ଗୋଟେ ଭଲ ମେସେଜ୍ କରିଦବା କି ଗୋଟେ ଛୋଟ ସାମାନ୍ୟ ଛୋଟ କପ୍ ରେ ଗୋଟେ ଚା ପିଇକି ଗପିବା ସେଇଟା ହିଁ ହଉଛି ଏଇଟା ହଉଛି ଛୋଟ ଛୋଟ ଖୁସି। କିନ୍ତୁ ସେଇଟା ହିଁ ହଉଛି ଜୀବନର ସବୁଠୁ ବଡ ଖୁସି କହୁନୁ।
ହଁ ତୁ ଠିକ୍ କହିଚୁ ସେଇଟା ବି ମୁଁ ଏଇନା ଭାବୁଥିଲି। ଏଗୁଡା ସବୁ ଆମକୁ ମଣିଷଠୁ ମଣିଷକୁ କେ କେତେ ଦୂରକୁ ନେଇଗଲାଣି ଯେ ଏଥର ଯାମକୁ ଜଣା ବି ପଡୁନି। କିନ୍ତୁ ଖୁସି ଏଟା ପଇସାରେ ନୁହେଁ ଭାବନାରେ ଅଛି ବୋଲି ଲାଗୁଛି ଆମେ ଯେବେ ସ୍କୁଲ ରେ ପଢୁଥିଲେ ମନେ ଅଛି। ଟିଫିନ୍ ଆମେ ସେୟାର କରିକି ଖାଉଥିଲେ ମିଳି ବାଣ୍ଟିକି ଖାଉଥିଲେ କେତେ ଯେ ଖୁସି ଲାଗୁଥିଲା। ତୋ ଟିଫିନ୍ ମୁଁ ଖାଉଥିଲି ମୋ ଟିଫିନ୍ ତୁ ଖାଉଥିଲୁ ମୋ ସାଙ୍ଗ ମୋ ଟିଫିନ୍ ଖାଉଥିଲା। ହଁ ସେଇଟା ହିଁ ମୁଁ କହୁଚି ସେଇ ଜିନିଷ ଟା ନା ସେଇ ଦିନ କଥା ମନେ ଅଛି ତୋର ନା?
ହଁ ରେ ସାଙ୍ଗ। ଯେତେବେଳେ ବହୁତ ଭଲରେ ହିଁ ମୋର ମନେଅଛି କାରଣ ଆମେ ଗୋଟେ ସିଙ୍ଗଡା କୁ କେମିତି ଦୁଇ ଜଣ ଅଧା ଅଧା କରିକି ଖାଉଥିଲେ ପୁଣି ଗୋଟେ ପରଟା ନେଇଥିବୁ ସେଇଟା ବି ଫାଳେ ଫାଳେ କରି ଖାଉଥିଲେ ସେଥିରେ ଯୋଉ ମଜା ଥିଲା ଆଉ ଫୁଣି ଫୁଣି ଝଗଡା ଲାଗିବୁ ଇଏ ତାର ଖାଇଦବ ସିଏ ତାର ଖାଇଦବୁ ସେତେବେଳେ ଯୋଉ ମଜା ଥିଲା ଆଜି ବଡ଼ ବଡ଼ ହୋଟେଲରେ ବସି ଖାଇଲେ ବି ସେ ମଜା ମିଳୁନି।
ଗୋଟେ ସିଙ୍ଗଡାକୁ ଦୁଇ ଜଣ ନୁହଁ ଗୋଟେ ସିଙ୍ଗଡାକୁ ଚାରି ଜଣ କରିକି ଖାଉଥିଲେ ମନେ ନାଇଁ। ଆମେ ଥୋଡ ଆମେ ଥୋଡି ନା ଦି ଜଣ ଥିଲେ ଆଉ ତ ବହୁତ ଥିଲେ ହଁ। ଦୌଡ଼ା ଦୌଡ଼ି ହେଇ ଖାଉଥିଲି। ହୁଁ ଆଜିକାଲି ଲୋକ ସୋସିଆଲ ମିଡିଆରେ ଅନ୍ୟ ମାନଙ୍କ ଜୀବନ ଦେଖି ନି ନିଜକୁ ଦୁଃଖି କରୁଛନ୍ତି ଭାବୁଛନ୍ତି ତା ଜୀବନଟା ବଢିଆ ମୋ ଜୀବନଟା ଖରାପ କିନ୍ତୁ ସେମାନେ ଏଟା ଜାଣି ପାରୁନାହାନ୍ତି ସମସ୍ ସ୍ତିଙ୍କ ଜୀବନ ସବୁ ସମାନ ବୋଲି ସେମାନେ ପଇସା ପଛରେ ଗୋଡେଇ କି ନିଜର ମହତ୍ତ୍ଵ ହିଁ ଭୁଲି ଯାଉଛନ୍ତି।
ହଁ କାରଣ ସମସ୍ତଙ୍କର ନିଜର ନିଜ ନିଜର କାହାଣୀ ଅଛି। ସେଥିରେ ମାନେ ଯାହା ପାଖରେ ଯେତିକି ଅଛି ଭଗବାନ ଯାହା ଯେତିକି ଦେଇଛନ୍ତି ଯଦି ତମେ ସେତିକିରେ ଖୁସି ରାତିରେ ରହିବ ତାହେଲେ ହିଁ ତମକୁ ବହୁତ ଖୁସି ଲାଗିବ ତମ ମନ ଟାକୁ ହାଲକା ହବ। ଆଉ ଏମିତି ଆକୁ ତାକୁ ଦେଖିକି ମନ ଦୁଃଖ କରିକି କିଛି ବି ଫାଇଦା ନୁହେଁ। ଅଧିକ ଓଲଟେଇ ତମ ମନ ଦୁଃଖ ହବ କହୁନୁ।
ହୁଁ ଠିକ୍ କହିଚୁ ମୁଁ ଏବେ ସେଇଥିପାଇଁ ସବୁଦିନ କି ସନ୍ଧ୍ୟା ବେଳେ ଦଶ ଦଶ ମିନିଟ୍ ହୋଉନା କାହିଁକି ପଛେ ଛାତ ଉପରେ ଯାଇକି ଆକାଶ ଦେଖେ ସେ ସମୟ ଫୋନ ଜମା ୟୁଜ କରେନି ବସ୍ ଆକାଶ ଦେଖେ ତାରା ଦେଖେ ଜନ୍ନ ଦେଖେ। ଯେତେବେଳେ ପକ୍ଷୀ ଗୁଡା ଆସୁଛନ୍ତି ତାଙ୍କ ଘରକୁ କି ଗଛକୁ ଫେରିକି ଆସୁଛନ୍ତି ଉଡିକି ସେଟା ଦେଖେ। ସଞ୍ଜ ନଈବାରେ ଦେଖି ବହୁତ ଖୁସି ଲାଗେ ବହୁତ। ବସିକି ନିଜକୁ ଏକୁଟିଆ ମୁଁ ବସେ ନା ବହୁତ ଖୁସି ଲାଗେ।
ମୁଁ ବି ସେଇ ସନ୍ଧ୍ୟାବେଳେ ଆସିକି ଛାତ ଉପରେ ବସେ କିଛି ଗୀତ ଶୁଣେ ଆଉ ଚାଲେ ଆଉ ପକ୍ଷୀମାନଙ୍କର ଶବ୍ଦ ଶୁଣେ ମୁଁ ତ ସେ ସମୟରେ ଜମା ବି ମୋର ଫୋନକୁ ୟୁଜ୍ କରେନି। ଆଉ ପ୍ରକୃତିକୁ ଅଧିକ ଅନୁଭବ କରେ ସେଇଟା ହିଁ ମୋତେ ବହୁତ ଭଲ ଲାଗେ ଆଉ ତୋର ଭି ଏଇଟା ବହୁତ ଭଲ ଅଭ୍ୟାସ। ମତେ ଶୁଣିକି ବହୁତ ଖୁସି ଲାଗିଲା କହୁନୁ ଛୋଟ ଛୋଟ ଜିନିଷରେ ବହୁତ ଖୁସି ମିଳେ।
ହଁ ଠିକ୍‌ କହିଛୁ। ଶୁଣିକି ବହୁତ ଖୁସି ଲାଗିଲା ତୁ ମତେ ଏଇଟା କହିଲୁ ଛୋଟ ଖୁସି ମାନେ କଣ ଜାଣିଛୁ? ସାଙ୍ଗରେ ସାଙ୍ଗଙ୍କ ସହ ହସ ଖୁସି କଥା ହବା ସାଙ୍ଗଙ୍କ ସହ ସମୟ ବିତେଇବା ମା ହାତର ଖାଇବା ଖାଇବା।
ବହୁତ ଖୁସି ହବା ଖାଇବା ଖାଇକି କହୁନୁ।
ହୁଁ ଠିକି ବର୍ଷାର ପ୍ରଥମ ବୁନ୍ଦା ଦେଖିବା ତାଙ୍କୁ ସେ ବାସ୍ନା ହୋଇଗଲା ମାଟି ମାଟିର ବାସ୍ନା ସେଟା ଶୁଙ୍ଗିବା ପୁରୁଣା ଫଟୋ ହଁ ପୁରୁଣା ଫଟୋ ଦେଖିବା ଗୋଟେ ଭଲ ଗୀତଟେ ଶୁଣିବା। ଗୋଟେ ନୂଆ ଜିନିଷ ଶିଖିବା ଗୋଟେ ଭଲ ପରିବର୍ତ୍ତନ ନିଜ ଭିତରେ ଆଣିବା। ଆଉ ମୁଁ ଯୋଉଟା କହିଲି ସନ୍ଧ୍ୟା ବେଳେ ଯାଇକି ଛାତ ଉପରେ ବସିକି ଆକାଶକୁ ଦେଖିବା। ଫୁଲ ଦେଖିବା ପକ୍ଷୀକୁ ଉଡିବାର ଦେଖିବା ଝରଣା ଦେଖିବା ନଈ ଦେଖି କିିମ୍ଭା ବହୁତ କିଛି ଜିନିଷ ଏମିତି ଅଛି ଆମକୁ
ଆଉ ଯେମିତି ଗୀତ ଶୁଣିକି ନିଜର ମନକୁ ହାଲକା କରିବା ଆଉ ଗଛ ତଳେ ବସିକି ଥଣ୍ଡା ପବନର ମଜା ନେବା ଆଉ ଛୋଟ ଛୋଟ ପିଲାମାନଙ୍କର ହସ ଦେଖିକି ନିଜକୁ ଖୁସି କରିବା ଆଉ ଦି ସବୁବେଳେ ନିଦିନର ତ ରେ ଆମ କାମ ମାନଙ୍କୁ ସବୁ ସାରିବା ଆଉ ସେଟା ଫୁଲ ଫୁଟିଥିବାର ଦେଖ ଛୁଆ ଏଇ ସବୁ ହିଁ ଦେଖିକି ଆମେ ଖୁସି ହେବ। ହଁ ଏଇ ସବୁ ଏଇଟା ଗୋଟେ ଅଛି। ଯେବେବି ଆମେ କାହାକୁ ବିନା ସ୍ୱାର୍ଥ ରେ ବି ସାହାଯ୍ୟ କରିଥାଉ ସେଇଟା ବି ଆମକୁ ବହୁତ ଖୁସି ଲାଗିଥାଏ। ତାଇ କହୁନୁ
ସତ କଥା ଗୋଟେ ଗୋଟେ ହସ ଅନ୍ୟ ଜଣଙ୍କ ଦିନକୁ ସୁନ୍ଦର କରିଦିଆ ପାରେ ନାଇଁ। ମାନେ ଗୋଟଏ ହସ ତୋର ଜଣାଏ ଯେତେ ବି ରାଗିଥାଉ ତୁ ତାକୁ ଥରେ ଯଦି ହସିକି ବି କହିଦବୁ ଗୋଟେ ମଣିଷକୁ ସିଏ ସେ ତା ଦିନ ବନେଇଯିବ ପୁରା ନା।
ହୋଉ ଠିକ୍ କହିଲୁ। ଆଉ ମୁଁ ବି ଭାବୁ ପ୍ରତିଦିନ ଏତକ ମୋର ଗୋଟେ ଛୋଟ ଛୋଟ ଖୁସି ମୋର ଗୋଟେ ଖାତାରେ ଲେ ଦେଖିକି ରଖିବି ଆଉ ସେଇଟା ପଛରେ ପଢ଼ିବି ସେଇ ବହୁତ ଖୁସି ଲାଗିବ ମୋତେ।
ବହୁତ ଭଲ ଆଡ଼ୟା ଯେମତି ଆଜି ସାଙ୍ଗ ସହ ହସି ହସି ଚା ପିଇଲି। ଯେମତି ତୁ ଏଇନା ବି କହୁଥିଲୁ ଆଜି ସକାଳେ ଚୁନା ଚୁର୍ ଆଉ ଚାହା ପିଇକି ତୁ ନା ଯାଏଁ ହସୁଛୁ ବି ସେଟା ବି ତୋର ଗୋଟେ ଖୁସି।
ହଁ ପୁଣି ଆଜି ଗୋଟେ ଫୁଲର ଆଜି ଗୋଟେ ଫୁଲର ଫୁଲ ଫୁଟିଥିବାର ଦେଖ ଖିଲି ଆଉ ସମସ୍ତେ ଆଜି ଘରେ ମିଶିକି ଖାଇଲୁ ସେମିତି ଆଉ ଏପରି ଦେଖିଲେ ବି ଦୁଃଖ ସମୟରେ ଏଇଟା ପଡି କି ମୋର ମନକୁ ବହୁତ ସାହସ ମିଳିବ।
ହଁ। ହୁଁ ଚାଲ ଆଜିଠାରୁ ପ୍ରମିସ୍ କରିବା ବଡ ଖୁସି ଆସିବ ବୋଲି ଅପେ କ୍ଷା କରିବନି ପ୍ରତିଦିନ ଛୋଟ ଛୋଟ ଖୁସି କୁ ଅନୁଭବ କରିବା।
ହଁ ଠିକ୍ କଥା କାରଣ ଜୀବନ ସବୁଠୁ ସୁନ୍ଦର ମୁହୂର୍ତ୍ତ ହେଉଛି ଅଧିକାଂଶ ସମୟରେ ବହୁତ ଛୋଟ ହି ହୋଇତା
ଠିକ୍ କହିଲେ ସାଙ୍ଗ ଛୋଟ ଖୁସି ମିଶି ମିଶି ବଡ ସୁଖର କାହାଣୀ ତିଆରି କରେ।
ହଁ ଠିକ୍ କଥା ଆଉ ସେଇ ସବୁ ଜିନିଷରେ ହସ ସ୍ନେହ ସମୟ ଆଉ ଆ ପଣା ଲୋକ ମାନଙ୍କର ଅ ଖୁସି ହିଁ ଥାଏ ଆଉ ସେଇଟା ହିଁ ବହୁତ ସୁନ୍ଦ ଡର ଲାଗିଥାଏ ସି ମଧ୍ୟତେ
ଚାଲେ ଏବେ ଗୋଟେ କପ୍ ଚା ପିବା ସୂର୍ଯ୍ୟାସ୍ତ ଦେଖିବା।
ହଁ ଠିକ କହିଲୁ ଚାଲ ଏଇ ଛୋଟ ମୁହୂର୍ତ୍ତକୁ ସ୍ମୃତିରେ ରଖିଦବା କାରଣ ଖୁସି ସବୁବେଳେ ବଡ । ପ୍ରତିଦିନର ଛୋଟ ଛୋଟ ଜିନିଷରେ ମଧ୍ୟ ବହୁତ ଖୁସି ହିଁ ମିଳିଥାଏ।
ଏ ସାଙ୍ଗ ଆଜି ତୁ ଏତେ ଶାନ୍ତରେ କାହିଁକି ବସିଛ ହଁ ଠିକ୍ କଇଛୁ ଯେ ତୁ ତ ଏବେ ଖୁସି ଥିଲୁ ପୁଣି ଏବେ ଶାନ୍ତ କାହିଁକି ହେଇଗଲୁ?
ଆରେ ସେମିତି କିଛି ନୁହେଁ ଆଜି ମୁଁ ଘର ଆଗରେ ବସି ଥିଲ ଦେଖିଲି ଗୋଟ ଚଢିଟା ଛୋଟ ଛୋଟ କଥା ନେଇକି କାଠ ନେଇକି ତାର ବସାଟା ତିଆରି କରୁଥିଲା ସେଇଟା ଦେଖିକି ପୁରା ମନଟା ମୋର ଖୁସି ହେଇଗଲା ସେ କେମିତି ତାର ଛୁଆ ପିଲାମାନାନଙ୍କ ପାଇଁ ତାର ଛୋଟ ଛୋଟ କୁନି କୁନି ଥଣ୍ଟରେ ନେଇକି ଗଛ ତିଆରି କରୁଛି ଗୋଟ୍ ଗୋଟେ ଗଛ ଉପରେ ଗୋଟେ ଘର ତିଆରି କରୁଛି।
ତରେ ବସିଛୁ କିନ୍ତୁ ତୁ ପୁଣି ନା କହୁଛୁ ଖୁସିରେ ଅଛୁ କିନ୍ତୁ ତୁ ଅଛୁ କଣ ଖୁସି ଅଛୁ ନା ଦାନ୍ତ ଅଛୁ?
ଆରେ ସେଟା ଦେଖ୍ ତ ମୁଁ ସେଟା ଦେଖିକି ବହୁତ୍ ଖୁସି ଲାଗିଲା। ହେଲେ ସିଏ ମାନେ ଗୋଟେ ଛୋଟ ଚଢେଇ ହେଇକି ବି ତାର ଗୋଟେ ହୁଁ ତାର କୁନି କୁନି ଥଣ୍ଟରେ କଷ୍ଟ କରୁଚି ତା ପିଲାମାନଙ୍କ ପାଇଁ ସେଇଟା ଦେକାଶ୍ ତାର ପାଖରେ ବି ବହୁତ ବଡ଼ ତାର ଯଦି ହାତ ଗୋଡ଼ ଥାଆନ୍ତା ତାକୁ ବି ଏତେ କଷ୍ଟ କରିବା ପାଇଁ ପଡ଼ିନଥାନ୍ତା ସେଇଟା ଦେଖିକି କେ ଟିକେ ଇଏ ମାନେ ମନ ଟା ଟି କି ମାନେ ଶାନ୍ତ ଲାଗିଲା ପୁଣି ଭାବିଲିକି ନାଇଁ ଭଗବାନ୍ ଯାହାକୁ ଯେମିତି ବନେଇଛନ୍ତି।
ମଣିଷଙ୍କର ହାତ ଗୋଡ ଥାଇକି ବି ମଣିଷ ମାନେ କଷ୍ଟ କରୁଛନ୍ତି ଚଢେଇ କାହିଁକି କରିବନି। ଏଇ ଦୁନିଆରେ ଯିଏ ବି ଜନ୍ମ ନେଇଛି ସମସ୍ତେ କଷ୍ଟ କରିବେ ହିଁ ବିନା କଷ୍ଟରେ କିଛି କାହାକୁ ମିଳିବ ନାହିଁ ଏଇଟା ମନେ ରଖିିଥା।
ପ୍ରକୃତିର ଛୋଟ ଛୋଟ ଜିନିଷଟା ହଉଛି ବହୁତ ସୁନ୍ଦର। କହୁନୁ?
ଆଜି ମୁଁ ବଜାରୁ ଫେରିବା ବେଳେ ଗୋଟେ ଛୋଟ ପିଲା ମତେ ହସି ଦେଖିଲା। ମୁଁ ବି ହସି ଦେଖିଲି କିଛି ସେକେଣ୍ଡ ର ଘଟଣା। କିନ୍ତୁ ପୁରା ରାସ୍ତା ମନ ହାଲକା ଲାଗୁଥିଲା ମୋର।
ସେଇ କଥା ତ କାରଣ ହସରେ ତ ଏଇତ ଛୋଟ ଛୋଟ କଥା ହସରେ ହିଁ ବହୁତ ମୂଲ୍ୟ କହୁନୁ।
ହୁଁ କାଲି ରାତିରେ କରେଣ୍ଟ ଚାଲି ଯାଇଥିଲା ସମସ୍ତେ ଛ ତ ଉପରେ ବସି ତାରା ଗଣୁଥିଲେ। ବହୁତ ଦିନ ପରେ ଏମିତି ସମୟ କାଟିଲୁ।
ହଁ ଠିକ କଥା କାରଣ ଆମେ ଛୋଟ ଛଟୋବେେଳେ ହିଁ ସମସ୍ତେ ଅଧିକାଂଶ ଯେତେବେଳେ ଲାଇନ୍ କଟିଯାଏ ଖରା ଦିନେ ଆମେ ସେବେ ଯାଇକି ଛାତ ଉପରେ ବସିଥାଉ। ଆଉ ସେଇଟା ତ ଆଜିକାଲି ତ ଯୁଗରେ ମୋବାଇଲ ଦରକାର ନହେଲେ ନାଇଁ ଟିଭି କିନ୍ତୁ ସେ ସେତବେଳେ ତ ଏମିତି ହିଁ ମଜା ଥିଲା କହୁନୁ।
ହୁଁ ଠିକ୍ କହିଛ ଆଉ ସେଇ ଆମେ ଛାତରେ ବସି ନଥିଲୁ କି ମୋ ଜେଜେମା ମୋ ପାଖକୁ ଆସିଲା। ପୁରୁଣା ଦିନର କାହାଣୀ ବି ମତେ ଜଣଉଥିଲା। ମୁଁ ଶୁଣି ଶୁଣି ସମୟ କେମିତି ଗଲା ଜାଣି ପାରିଲିନି ବହୁତ ରାତି ହେଇଗଲା ପଛେ କେମିତି ସନ୍ଧ୍ୟା ରୁ ରାତି ହେଇଗଲା ମୁଁ ଏଟା ଜାଣିପାରିଲିନି।
ସେଇଟା ତ ପୁରୁଣା ର ଗପରେ ବହୁତ ସାରା ମାନେ ଆ ମଜା ଲାଗିଥାଏ। ସେଇ କଥାରେ ହିଁ ବହୁତ ସାରା ଅନୁଭୂତି ବି ଥାଏ ଆଉ ବହୁତ ଆନନ୍ଦ ମଜା ଲାଗିଥାଏ ପୁରୁଣା ଗପ ପଶୁଣିକି।
ହୁଁ ତୁ ଯାହା କହୁଛୁ ଠିକ କହୁଛୁ। କିନ୍ତୁ ଆଉ ଗୋଟେ କଥା ଜାଣିଛୁ ଆଜି ସକାଳୁ ନୁହଁ କି ମୋ ମା ମତେ କହିଲେ ତୋର ଫେବ୍ରାଇଟ୍ ପିଠା କରିଛି। ମୁଁ ବହୁତ ଖୁସି ହେଇଗଲି କାହିଁକି ନା ଜାଣିଛୁ
ହଁ କାରଣ ଘର ଖାଇବା ସ୍ଵାଦ ହିଁ ଦୁନିଆରେ କୌଣସି ହୋଟେଲରେ ବହୁତ ବଡ଼ ହୋ ଟେଲେ ରେ ବି ମିଳେନି ସେଥିପାଇଁ
ଏବେ ଆମେ ଗୋଟେ କଥା କଥା ହଉଥିଲେ ଏବେ ଆମେ ଗୋଟେ କଥା କଥା ହଉଥିଲେ ବର୍ଷା ମାଟିର ତୁ ନୋଟିସ୍ କରୁଛୁ ବର୍ଷା ପରେ ମାଟିର ଗନ୍ଧ କେତେ ସୁନ୍ଦର ଲାଗେ।